ନି ନମସ
ପ୍ରିୟର ବନ୍ଧୁ ନମସ୍କାର।
ଆ ଆପଣ କେମିତି ଅଛନ୍ତି ବନ୍ଧୁ?
ମୁଁ ବହୁତ ଭଲରେ ଅଛି।
ଆଉ ଆପଣଙ୍କ ପରିବାର କେମିତି ଭଲରେ ଅଛନ୍ତି ତ?
ନାହିଁ ଭଲରେ ନାହାନ୍ତି ଏଇ ବର୍ଷା ପାଗ ଯୋଗୁ ରାସ୍ତାକାଟ କାଦୁଅ ସନ୍ତ ସନ୍ତିଆ ପାଗ ନାଗି ଆମ ପରିବାର ଲୋକ ବହୁତ ହଇରାଣ ହଉଚନ୍ତି।
ସେଥିପାଇଁ ଆମେ ଟିକେ ଅସୁବିଧା ସମ୍ମୁଖୀ
ଓ ବର୍ଷା ଦିନ ହେଇଥିବାରୁ ବନ୍ଧୁ ଆପଣଙ୍କ ଏରିଆରେ ବହୁତୁ ପାଣି ପାଇବ ଚେଞ୍ଜ ହେଇଥିବାରୁ ଆପଣଙ୍କ ଘର ପାଖ ଏରିଆ ବହୁତ କାଦୁଆ ସନ୍ତ ସନ୍ତ ହଉଚି ଯାହା ଫଳରେ କି ବହୁତ ତୁ ଯିବା ଆସିଆ ଅସୁବିଧା ବି ହଉଥବ।
ଆଜ୍ଞା।
ଆଉ ଆପଣଙ୍କ ଦେହର ଯତ୍ନ କେମିତି କଣ ରଖୁଚନ୍ତି ବନ୍ଧୁ?
ମୋ ଦେହର ଯତ୍ନକୁ ମୁଁ ଚେଷ୍ଟା କରୁଚି ଭଲରେ ରଖିଆ ପାଇଁ। ତଥାପି ମୋ ଦେହଟା ଅସୁସ୍ଥ ହୋଇଯାଉଚି କାରଣ ଏଇ ସି ରିତୁର ପରିବ ତନ ଯୋଗୁ ଜଳବାୟୁ ର ପରିବର୍ତ୍ତନ ଯୋଗୁ ଦେହ ସୁସ୍ଥ ରହି ବା ରହିବାକୁ ଚାହୁଁନାହିଁ ଆମେ ଯେତେ ସୁସ୍ଥ ରହିବାକୁ ଚାହିଁଲେ ବି ଆମ ଦେହ ଅସୁସ ସ୍ତ ହୋଇଯାଉଛି।
ପଥମେ ତ ଜାଣିଥିବ ପଥମେ ତ ଜାଣିଥିବେ ତ ଆମର ପରିବର୍ତନ ଜଳବାୟୁ ପରିବର୍ତ୍ତନ ଯୋଗୁ ଆମର ଅ ଦେହର ଯତ୍ନ ନେବାଟା ଉଚିତ ଯାହା ଫଳରେ କି ଆମର ଦେହ ସୁସ୍ ସ୍ତ ରଇବ ଯଦି ଯତ୍ନ ଯଦି ନ ନଉ ଥାନ୍ତି ଆପଣଙ୍କର ଜର, ବାନ୍ତି, ଝାଡା, ହଇଜା, ମେଲେରିଆ ଯାହା ଫଳରେ କି ବିଭିନ୍ନ ପ୍ରକାର ରୋଗ ହେଇଥାଇପାରେ। ଆପଣ ତ ଜାଣିଥବେ ଏ ଯେତିକ ଆଃ ଖରାପ ପାଣି ଯେହେତୁ ବହୁତୁ ନାଳ ନର୍ଦ୍ଦମା ରେ ଥାଏ, ସେ ପାଣି ଯଦି ବର୍ଷା ପାଣି ଯଦି ପଶିକି ଚାରିଆଡେ ବ୍ୟାପି ଯାଏ ଯାହା ଫଳରେ କି ଆମର ତ ଅ -ଅ ଡେଙ୍ଗୁ ମଶା ହୁଅନ୍ତି।
ଆଜ୍ଞା ବନ୍ଧୁ ନିଶ୍ଚିନ୍ତ ଆପଣ ଯାହା କହିଲେ ପୁରା ସଠିକ୍ କଥା। ସେଥିପାଇଁ ଆମ ପରିବାରରେ ସମସ୍ତେ ଝାଡ଼ା ବାନ୍ତିର ସମ୍ମୁଖୀନ ହୋଇଛନ୍ତି। ଯାହାଫଳରେ କି ଆମେ ତୁରନ୍ତ ଚିକିତ୍ସନୀୟ ଅବସ୍ଥାରେ ହିଁ ରହିଛୁ। ଖାଦ୍ୟପେୟରେ ସଂଯୋଗ ମନତା ଯୋଗୁଁ ଆମେ ଏତେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।
ଆପଣଙ୍କ ବନ୍ଧୁ ଆପଣଙ୍କର କଥାବାର୍ତ୍ତା ର କଣ ଶବ୍ଦ ହେଟିି ପ୍ରକମ୍ପିତ ହୋଇଉଠୁଛି।
ଆଉ-ଉ ବନ୍ଧୁ ତ-ଅ ଜାଣିଥିବେ ତ ମୁଁ ବି-ଇ-ଇ ମୋ ଆମ ଗ୍ରାମର ପ୍ରାୟତ ଲୋକ ବୋହୁତୁ ଝାଡା ବାନ୍ତି ଆଉ ଜରରେ ଆ ଆକ୍ରାନ୍ତ ହେଇଛନ୍ତି, ଆମର ତ ପାଖ ଚିକିତ୍ସାଳୟ ପାଖେରେ ଆମେ ତ ପ୍ରଥମ ତ ତାଙ୍କୁ ନେଇକି ଚିକିତ୍ସା କରୁଚୁ। ଯାହା ଫଳରେ କି ବୋହୁତୁ ଅ-ଅ-ଅ-ଅ-ଅ ପ୍ରାୟତ ଲୋକ ସେମାନେ କଣ କରୁଚନ୍ତି ନାଁ ଟିକେ ଅଳ୍ପ କିଛି ବହୁତ୍ ଅଁ ଟିକେ ଭଲ ହେଇକି ଆସୁଛନ୍ତି, ଯାହା ଫଳରେ ଏବେ ସୁସ୍ଥ ଅଛନ୍ତି। ଏବେ ତ ଜାଣିଥିବେ ଆମର ଯେହେତୁ ପାଣି ପରିବର୍ତ୍ତନ ହୋଉଛି, ଆମେ ଏଠିକି ଜ-ଜଗି ରହିକି ଆମ ଜଳ ର ଗରମ ପାଣି ବ୍ୟବହାର ୟୁଜ୍ କରିବା ଆମର ବ୍ୟବହାର କରିବା, ଯାହାଫଳରେ ଆମ ଦେହ ସୁସ୍ଥ୍ ଉତ ରହିବ ଗରମ ପାଣି ପିଇବା ବି ଦକାରେ। ଆଉ ଯେମିତି କିି ଆମର ଆମର ତ ଜାଣିଥିବେ ଯେହେତୁ ଓ ପଚାଶଡ଼ା ଜିନିଷ ଖାଇଲି ପ୍ରାୟତ ଝାଡ଼ା ବାନ୍ତି ହେଇଥାଏ, ଯାହା ଫଳରେ ତ ଦେହ ଅସୁସ୍ଥ ହୋଇଥାଏ। ପ୍ରାୟତ ଭୁ -ଭୁତ୍ ଲୋକ ଏଇ ଝାଡା ବାନ୍ତି ଯୋଗୁଁ ପ୍ରାୟତ ମୃତ୍ୟୁ ବରଣ କରୁଚନ୍ତି। ଆମେ କେମିତି କଣ ସାବଧାନ କରିବା ସେଥିପାଇଁ କିଛି ଯୋଜନା କରିବାକୁ ପଡ଼ିବ ବନ୍ଧୁ।
ବନ୍ଧୁ ନିଶ୍ଚିନ୍ତ ଆପଣ ଯାହା କହିଲେ ଏକଦମ୍ ସବୁ ଠିକ୍ କଥା ହିଁ କହିଲେ, ସେଥିନାଗି ଆମେ ଯୋଜନାବଦ୍ଧ ଭାବେ ରହିବା ଉଚିତ୍। କାରଣ ଆମ ସାହିରେ ସମସ୍ତେ ବୃଦ୍ଧା ବୃଦ୍ଧା ମାନେ ତାଙ୍କ ଖାଦ୍ୟକୁ ନିଅନ୍ତ୍ ତ୍ରଣ ନ ରଖିପାରୁ ସିଏ ବିଭିନ୍ନ ପ୍ରକାର ନାନା ମାନ ଖାଦ୍ୟମାନ ଖାଇକି ପୀଡ଼ିତ ରୁହିଛନ୍ତି, ଯାହାଫଳରେ ଆମ ଡାକ୍ତର ଖାନାରେ ଚିକିଛନା ଚିକିତ୍ସାଧୀନ ଅବସ୍ଥାରେ ହିଁ ପଡି ରହିଛନ୍ତି। ସେମାନେ ତାଙ୍କ ଖାଦ୍ୟ ପେୟକୁ ଅବହେଳା କରୁଛନ୍ତି। ମନ ମୁତାବାକେ ଖାଦ୍ୟ ଖାଉଛନ୍ତି। ସେ ଅନିୟନ୍ତ୍ରିତ ରହୁଛନ୍ତି ଆମେ କହିବା କହିବାରୁ ତାଙ୍କର ବୟସ ହେଲାଣି ସେମାନେ ନ ବୁଝିପାରି ଆମକୁ ଓଲଟା ପ୍ରଶ୍ ଶ୍ନ କରୁଛନ୍ତି ଏବଂ ଆମ ଉପରେ ସେ କ୍ରୋଧାନ୍ୱିତ ହୋଇଯଛନ୍ତି।
ଓହୋ ଯାହା ଫଳରେ କି ବହୁତ ଉ ସିଏ ଖରାପ ଅସୁବିଧାରେ ସମ୍ମୁଖୀନ କରୁଛନ୍ତି ଆମେ କେମିତି କଣ ତାଙ୍କର ଓ ଖାଦ୍ୟ ବ୍ୟବସ୍ଥା ସମାଧାନ କରିବା ଆମେ ନିୟନ୍ତ୍ରଣ କରିବାକୁ ପଡ଼ିବ ଯାହାଫଳରେ କି ସିଏ ବି ସୁସ୍ଥ ସୁସ୍ଥ ଟିକେ ରହିପାରିବେ ନହେଲେ ତ ବୃଦ୍ଧା ବୃଦ୍ଧି ମାନଙ୍କ ବହୁତ୍ ଆକ୍ରାନ୍ତ ହଉଚି ଆମର ଝାଡା ବାନ୍ତି। ଆଉ ଜର ବି ଜାଣିଥିବେ ତ ବହୁତ ଅ ଘରର ଆମର ଯେହେତୁ ଘର ଚାରିପଟେ ଅଳିଆ ଆବର୍ଜନା ଯେହେତୁ ରହୁଚି ଆମେ ତାକୁ ଟିକେ ବହୁତ ଭଲ ଭାବରେ ସଫା କରିବା ଉଚିତି ନହେଲେ ତ ଆପଣ ଜାଣିଥିବେ ଯଦି ଆପଣଙ୍କ ଚତୁଃପାଶ୍ୱରେ ଯଦି କିଛି ଆବର୍ଜନା ରୁହେ ଛି ଆମର ବହୁତ ଅ ବିଭିନ୍ନ ପ୍ରକାର ମ ମଶା ମାଛି ଆମର ଡେଙ୍ଗୁ ହେଇଥିବାରୁ ମ୍ୟାଲେରିଆ ରୋଗ ବି ହେଇଥାଏ ଯାହା ଫଳରେ କି ବହୁତ ଲୋକ ଡାଇ ଆରେ ବି ଡାଇରିଆରେ ବି ରୋଗ ହେ ପଡିଥାନ୍ତି ମାଛି ଯେହେତୁ ଆମର ନାଳ ନର୍ଦ୍ଦମାରୁ ଆସିକି ଆମ ଖାଦ୍ୟରେ ଯେହେତୁ ବସୁଚି ମୁଁ ତ ଜାଣିଥିବି ଆମର ଖାଇବାରେ ଯେହେତୁ ବସିବା ଫଳରେ ଆମର ଖାଦ୍ୟ ଖରାପ ହେଇଯାଉଚି ଯାହାଫଳରେ ପ୍ରାୟତଃ ବୃଦ୍ଧା ବୃଦ୍ଧି ମାନେ ଖାଇକିଣି ସେ ପୀଡ଼ିତ ହଉଛନ୍ତି - ସେଥିପତି ଟିକେ ସାବଧାନ ଦେ ରଖିବା ହି ଆପଣଙ୍କର ଉଚିତ୍।
ଆଜ୍ଞା, ବର୍ତ୍ତମାନି ଯେଉଁ ଖରା ଦିନ ପରେ ବର୍ଷା ଦିନ ଆସିଛି ରିତୁ ପରିବର୍ତ୍ତନ, ଜଳବାୟୁ ପରିବର୍ତ୍ତନ ବସତ ହ ହି ବୃଦ୍ଧା ବୃଦ୍ଧି ମାନଙ୍କୁ ଏବଂ ଯୁବକ ଯୁବତୀ ମାନଙ୍କୁ ସମସ୍ ସ୍ତ ମାନଙ୍କୁ ସ୍ତ୍ରୀ ମହିଳା ଏବଂ ପୁରୁଷ କାହାକୁ ବି ରୋଗ ଗ୍ରାସ କରନି ବୋଲି ଆମେ କହିବା ନାହିଁ ସମସ୍ତଙ୍କୁ ରୋଗ ଗ୍ରସ୍ତ କରୁଛି ସମସ୍ତେ ସମସ୍ତଙ୍କ ନିୟନ୍ତ୍ରଣରେ ରହିକି ମନକୁ ନିୟନ୍ତ୍ରିତ କରିକି ଖାଦ୍ୟ ପେୟକୁ ଯୋଗା ଯୋଗୀ କରି ତାକୁ ଉ - ଭଲ ଭାବେରେ ସୁସ୍ଥ ମାନ ମାନବ ରୂପେ ଆମେ ବାର୍ତ୍ତା ଳାପ କରାଇ ସମସ୍ତଙ୍କୁ ପ୍ରସାରଣ ପ୍ରଚାର
ହୁଁ ପସାରଣ ପଚାରଣ କରିବା ଆମେ ତ ପ୍ରଥମତ ଅ ଆମର ଗାଁଅର ମୁଖିଆଙ୍କୁ ଡାକିକି ଆଣି ଆମ ଗ୍ରାମବାସୀ ସମସ୍ତଙ୍କୁ ଆଣିକି ଆମେ ଟିକେ ଗୋଟେ ବୈଠକ ବସେଇବା ଯାହାଫଳରେ କି ବର୍ଷା ଦିନ ଅ ଯେ- ତୁ ଆସ ର ହେଲାଣି ଆମେ ଟିକେ ସୂଚନା ସମସ୍ତଙ୍କୁ ଦେବା ଯାହାଫଳରେ ସି ପ୍ରାୟତଃ ଲୋକ ସବୁ ଅ ବର୍ଷା ଦିନର ଶିକ୍ଷା ପାଇଁ କି ସେ କିଛି କାମରେ ଲଗେଇ ପାରିବେ ଯାହା ଫଳରେ ଯେ ସିଏ ନିଜେ ସୁସ୍ଥ ରହିପାରିବେ ଆଉ ଗ୍ରାମବାସୀ ତାଙ୍କ ପରିବାର ବି ତମେତେ ସୁସ୍ଥ ରହିପାରିବି
ନିଶ୍ଚିନ୍ତ। ଆପଣଙ୍କ ପରିବାରରେ ସମସ୍ତେ ସୁସ୍ଥ ଅଛନ୍ତି ତ?
ହଁ ବନ୍ଧୁ। ଏବେ ତ ମୁଁ ତ ଆମ ପରିବାରର ଯେହେତୁ ମୁଁ ଯତ୍ନ ନେଉଛି ଘରର ଚାରିପଟର ଅଳିଆ ଆବର୍ଜନା ସଫା କରୁଛି। ଆଉ ତ ଦୂର ଜାଗାାରୁ ନେଇକଣି ମୁଁ ମାଟି ଏ ଖୋଳ କିଣି ତାକୁ ଅଳିଆ ଆବର୍ଜନା ପୋତୁଛି। ଆଉ କିଛି ଆମର କିଛି ଅସୁବିଧା ହଉନି ଯାହା ଫଳରେ କି ଆମେ ବି ବହୁତ ଭଲ ପରିବେଶରେ ଆମେ ଅଛୁ।
ବହୁତ ଭଲ କଥା କହିଲେ ବନ୍ଧୁ ଆମେ ପରିବେଶ ସୁରକ୍ଷା କଲେ ଆମେ ଆମ ଜୀବନକୁୁ ରକ୍ଷା କରିବାରେ ସହାୟତା ହୋଇ। ନଚେତ୍ ଆମେ ମୃତ୍ୟୁ ମୁଖରେ ହିଁ ପଡିପାରିବା ବୋଲି କହିହବା ବି ଅତ୍ୟୁକ୍ତି ହେବ ନାହିଁ। ସେଥିଲାଗି ଆମେ ପରିବେଶ ସୁରକ୍ଷା ହିଁ ଜୀବନ ରକ୍ଷା। ଭାବେ ଏହି ପ୍ରଚାର ପ୍ରସାର ମାଧ୍ୟମରେ ଲୋକଙ୍କୁ ଜଣେଇବାକୁ ପଡ଼ିବ ଯାହାଫଳରେ ଲୋକଙ୍କ ମନର ଅବସ୍ଥାକୁ ଆମେ ସୁଧରିବାକୁ ଚେଷ୍ଟା ଚେଷ୍ଟା କରିବା ଶାରୀରିକ ଅବସ୍ଥାରେ ହଉ କିମ୍ବା ମାନସିକ ଅବସ୍ଥାରେ ହଉ। ବିଭିନ୍ନ ଅବସ୍ଥାରେ ହିଁ
ମାନସିକ ଅବସ୍ଥାରେ ତ ଆପଣ ତ ଜାଣିଥିବେ ପ୍ରାୟତଃ ବୁଦ୍ଧା ବୁଦ୍ଧି ମ ବୁଢା ବୁଢ଼ୀ ମାନେ ବହୁତ ପ୍ରାୟତଃ ବହୁତ ଅଛନ୍ତି ମାନସିକ ଅବସ୍ଥାରେ ତାଙ୍କୁ କେମିତି କଣ ଆମେ କିଛି ଯୋଗ ଆମର ଯେମିତି ଯୋଗ ବ୍ୟାୟାମ ଆମେ କେମିତି ତାଙ୍କ ଦ୍ଵାରା କରଲେ ତାଙ୍କ ଦେହ ବି ସୁସ୍ଥ ହବ। ଯାହାଫଳରେ ସିଏ ତାଙ୍କର ଦେହର ଶାରୀରିକ। ଶକ୍ତି ଟିକେ ବଢ଼େଇ ପାରିବି। ଆପଣ କି ଆପଣଙ୍କ ପରିବାର ସହିତ କିଛି ସକାଳକୁ କିଛି ବ୍ୟାୟାମ ଯୋଗ କରୁଛନ୍ତି କି? ଯାହା ଫଳରେ କି ଦେହର ସୁସ୍ଥ ବି ରହିବ।
ନିଶ୍ଚିନ୍ତ ବନ୍ଧୁ। ଆମେ ଆମ ଦେହକୁ ଆମ ରୋଗ ପ୍ରତିରୋଧକ ଶକ୍ତି ବ୍ୟାୟାମ ଦ୍ଵାରା ହିଁ ଆମେ ବୃଦ୍ଧି କରିପାରିବା। ଏବଂ ଖାଦ୍ୟକୁ ନିୟନ୍ତ୍ରିତ କରିପାରିବା। ଆମେ ଆମ ଦେହଟା ସୁସ୍ଥ କରିପାରିବା। ଏକମାତ୍ର ଯୋଗ। ଯୋଗ ଦ୍ଵାରା ହିଁ ସବୁ କିଛି ମାନେ ସମାଧାନର ସମସ୍ୟାର ସମାଧାନ ହୋଇପାରିବ। ଯୋଗ ହିଁ ରୋଗକୁ ଅଧାରୁ ଅଧିକ ମାତ୍ରାରେ ଭଲ କରିପାରିବ। ବୋଲି ଆମର ବିଶ୍ୱଵାସ ରହିଛି।
ମୁଁ ବନ୍ଧୁ ମୁଁ ତ ବନ୍ଧୁ ତ ବହୁତ ଖୁସି ହେଲି ଯେ ଆପଣ ଟିକେ ଆମର ଦେହର କେମିତି ଯତ୍ନ ନେବା ଜର ଆଉ ଜଝାଡା ବାନ୍ତିରୁ କେମତି ଏ ସୁରକ୍ଷା ପାଇବା ତା ପାଇଁ କିଛି ଉପଚାର କହିଲେ ଯାହା ଫଳରେ ମୁଁ ବହୁତ ଖୁସି ହେଲି। ଆଗକୁ ଯେହେତୁ ବର୍ଷା ଦିନ ଆସୁଛି ମୁଁ କାମରେ ଲଗେଇକି କିଛି ଏ ବହୁତ ଶୁଖଏ ବି।
ନିଶ୍ଚିତ କଥା ହେଉକି ବହୁତ ନିଜକୁ ଧନ୍ୟ ମନେ କରୁଛି। ଆପଣ ବି ମୋତେ ବହୁତ ସାରା ଧନ୍ୟବାଦ ବନ୍ଧୁ।
ହଉନ ରିଲ ନମସ୍କାର।
ନମସ୍କାର ବନ୍ଧୁ ନମସ୍କାର।